ଢୋ
ବନ୍ଧୁ ବହୁତ ଦିନ ପରେ ଫୋନ କରିଛନ୍ତି?
ଆଜ୍ଞା। ସେଇଭଳିଆ ଟିକେ କାର୍ଯ୍ୟ ଥିଲା ଆପଣ ଟିକେ କୁହନ୍ତୁ କୁହନ୍ତୁ?
ଆଜ୍ଞା। ହ୍ୟାଲୋ।
ଦୁଇ।
କୁହନ୍ତୁ ବନ୍ଧୁ।
ଟିକେ ବାପାଙ୍କର ଡାକରା ଆସିଥିଲା କାରଣ। ମୁଁ ସମୟ ବହୁତ ରାତି ହେଇଗଲେ ବିଳମ୍ବ ଏବଂ ଖାଇନାହିଁ। ସେଥିପାଇଁ ଦପାଙ୍କର ଟିକେ ଡାକରା ଆସିଥିଲା ମୁଁ ଖାଇବି ଆଉ ଟିକେ ସମୟ ପରେ। କୁହନ୍ତୁ କୁହନ୍ତୁ ଆପଣ କଲଟି କରିଥିଲେ ଯେହେତୁ କୁହନ୍ତୁ? କ କାହିଁକି କଲ୍ କରିଥିଲେ କୁହନ୍ତୁ କଣ ଆପଣଙ୍କ ସମସ୍ୟା କୁହନ୍ତୁ?
ବନ୍ଧୁ ଆପଣ ଏଠିକି କଲ୍ କରିଥିଲେ।
ଆଜ୍ଞା ମୁଁ କଲ କରିଥିଲି ବନ୍ଧୁ ଆଜ୍ଞା ବନ୍ଧୁୁ।
ହଁ ଯେ ଆପଣ ବୋଧେ ବ୍ୟସ୍ତରେ ଅଛନ୍ତି।
ନାଇଁ ବନ୍ଧୁ ମୋର ଏପରି କିଛି ସମସ୍ୟା ନାହିଁ ଏଇ ଜୀବନର ସବୁ ସରିଛି। ପନ ଇଏରେ ତ ସମସ୍ତେ ବ୍ୟସ୍ତରେ ଆଉଁ ବୋଧେ ସେହିପରି ଜଣେ ପଥିକଟି। ଯିଏ ମଧ୍ୟ ସେଇ ବେସ୍ତର ଡଙ୍ଗାରେ ବସିଅଛି।
ଆଜ୍ଞା ବନ୍ଧୁ ଆପଣ କଲଟି ଲଗେଇଥିଲେ ଆପଣ କହୁଛନ୍ତି କି ବନ୍ଧୁ କଲଟି ଆ କଣ ରଖିଛନ୍ତି ବନ୍ଧୁ କଣ ମୁଁ ବଝି ପାରୁନି ଆପଣ ବହୁତ ବେ ବେସ୍ତରେ ଅଛନ୍ତି କିଛି ପ୍ରୋବ୍ଲେମ ହେଇଛି କି?
ନାଇଁ ବନ୍ଧୁ ମୁଁ ସେଇ ଚିନ୍ତାରେ ଗୋଟେ ଅଛି। କାହିଁ ନା ମୁଁ ଯେ ଗୋଟେ ଭୁଲବଶତଃ ଜଣେ ଏ ଜଣେଙ୍କୁ କଥା ହଉଥିଲି ଜଣଙ୍କ ସାଙ୍ଗରେ । ସେ କିନ୍ତୁ ମୁଁ ଯାହାକୁ ଭାବୁଥିଲି କିନ୍ତୁ ସେ ସିଏ ନୁହନ୍ତି। ସିଏ ଅନ୍ୟ ଜାଣିଛ କିନ୍ତୁ ସିଏ ଏବେ ମୁଁ ତାଙ୍କୁ ସିଏ ଏବେ ମୁଁ ଜାଣିବି ସିଏ ଅନ୍ୟ ଗୋଟେ ଝିଅ। କିନ୍ତୁ ମୁଁ ତାଙ୍କ ସାଙ୍ଗେ କଥା ହେଇସାରିଛି ଏବଂ ସିଏ ମତେ ମଧ୍ୟ ଭାବୁଛନ୍ତି ଯେ ମୁଁ ବୋଲି। ସେ ଯୋଉ ପୁଅ ତାଙ୍କୁ କଲ୍ କରିଥିଲା ଏବେ ତାଙ୍କୁ କେପରି ବୁଝେଇବି ମୁଁ ସେ ପୁଅ ନୁହଁ।
ଆଜ୍ଞା।
ଆଜ୍ଞା କିପରି ବୁଝେଇବି କୁହନ୍ତୁ?
ସେଏ ଭାବୁଛନ୍ତି କି ଆପଣ ସେଇ ପୁଅ।
ଆଜ୍ଞା କିନ୍ତୁ ମୁଁ ମୁଁ ଅନ୍ୟ ଜଣେ ପୁଅ ଝିଅଙ୍କୁ କଲ୍ କରୁଥିଲି ଏବଂ ସେ ଜଣେ ପୁଅଙ୍କୁ କଲ୍ କରିବାର ଥିଲା। ମୁଁ ଯେହେତୁ କଲ୍ କରିଦେଲି ସିଏ ଉଠେଇଦେଲେ ସିଏ ଭାବିଲେ ମୁଁ ବୋଲି ସିଏ ପୁଅଟି।
ହଁ ଯାଇ ଆପଣ ଡାଇରେକ୍ଟ କହିଦେବେ ନା ମୁଁ ଲଗେଇଥିଲି। ସେ ଝିଅକୁ ଆପଣଙ୍କୁ ଯଦି ଭୁଲ ଲାଗି ଯାଇଛି ତ ଆପଣ ଯଦି ଖରାପ ଭାବୁଛନ୍ତି ଆଉ ମୁଁ କଣ କହିବି ଭୁଲ ଲାଗ ଲାଗି ଯାଇଛି ଆପଣଙ୍କୁ ଲଗେଇନଥିଲି।
ଆଜ୍ଞା କିନ୍ତୁ କିନ୍ତୁ ମୁଁ ସେଇ କଥା କହିଲା ବେଳେ ସେ ଭାବୁଛନ୍ତି ତମ ମୋ ଉପରେ ରାଗିଛ ଇଏ କରିଛ ସେ କରିଛ। ମୁଁ କେତେ କଣ କହିବି ଭାବୁଛି? କିପରି ତାଙ୍କୁ ମୁଁ ବୁଝେଇବି ସେ ସେ ବ୍ୟକ୍ତି ନୁହେଁ।
ଝିଅଟା ବୋଧେ ଆପଣଙ୍କ ସାଙ୍ଗ କିମ୍ବା କଲେଜରେ ପଢୁଛନ୍ତି କି?
ଆଜ୍ଞା ସେ କଲେଜରେ ପଢୁଛନ୍ତି ଏବଂ ସିଏ ମୁଁ ଭାବୁଛି ସେ ମୋ ସାଙ୍ଗରେ କିଛି ଉ ମଜାକ କରୁଛନ୍ତି ଏବଂ ସେଭଳି କିଛି ଚକୁଲି ତାଙ୍କର ଅଛି କିନ୍ତୁ ମୁଁ ବହୁତ ବ୍ୟସ୍ତ ହେଇଯାଇଛି କି ଆପଣ କାରଣ ଗୋଟେ ଝିଅ କୁ ମୁଁ କଲ୍ କରିଥିଲି ମୋ ତରଫରୁ ଯଦି କୌଣସି ପୋଲିସ କି କିମ୍ବା କୌଣସି ଅ ମୋ ନାରେ କହିଲା? ତାହେଲେ ମୁଁ ତାଙ୍କୁ ତାଙ୍କୁ କଲ୍ କରିଥିଲି ସେ ପ୍ରମାଣ ଦେଖେଇଦବ କଣ କରିବି ବନ୍ଧୁ କୁହନ୍ତୁ?
ବନ୍ଧୁ କିଛି ନାହିଁ କହିଦଉ ଆମ ସାଙ୍ଗ ଯେହେତୁ ଆମର ବିଶ୍ଵବିଦ୍ୟାଳୟର ସାଙ୍ଗଟେ ସେ ମୋର କଲ ଲଗେଇଥିଲା। ତ ମୁଁ ଲଗେଇଥିଲି ସାଙ୍ଗଟେ ହିସାବରେ କଲ ଲଗେଇଥିଲି ସିଏ ଯଦି ଅଲଗା କିଛି ଭାବୁଛନ୍ତି। ତ ମୁଁ ଜାଣିନି ତ ଆପଣ ଯଦି କାଲି କଲେଜ ତ ଯିବେ କି ପରଦିନ ଯିବେ
ଆଜ୍ଞା।
ତ ତାକୁ ଗୋଟେ ଚକୋଲେଟ ନେଇ ଦେଇ ତା ସହ କଥା ହେଇଛି ନା ଆ ରେ ଏମିତି ଭୁଲରେ ଲଗିଯାଇଥିଲା।
ଆଜ୍ଞା। ନାଇଁ ବନ୍ଧୁ ତାପରେ କଥାଟି କଣ ହେଇଛି କି ମୁଁ ତାଙ୍କ ସାଙ୍ଗରେ ଇଏ ଗପଗୁଡିକ ଗପିଦେଇଛିି। ଯାହା ଫଳରେ କି ସିଏ ମଧ୍ୟ ସେଇଭଳି ଇଏ କରିଦେଇଥିଲେ ସିଏ ପୋଲିସଙ୍କୁ ଦେଖେଇ ପାରିକି ଦେଖନ୍ତୁ ଏଇଆ ହେଇଥିଲା କି ମତେ ଏପରି କଥା କହିକି ଏବଂ ଇଏ କରିଛନ୍ତି। ପ୍ରଳନ ମଜ କରିୁଛନ୍ତି
ଆପଣ ସେ ଝିଅକୁ ଭଲ ପାଛନ୍ତି କି?
ନାଇଁ ବନ୍ଧୁ ମୁଁ କାଇହିଁ ଭଲ ପାଇବି ସେ ଝିଅ
ସାଙ୍ଗ ଭଲ ଜମା ଭଉନା କା
ଆଜ୍ଞା।
ଆପଣ ତାକୁ ଭୁଲରେ ତାକୁ ଫୁନୀ ଲଗେଇଦେଇଥିଲେ?
ଆଜ୍ଞା ଭୁଲ ବସ ତ ମୁଁ ଯେପରି ଏକରେ ଅନ୍ୟ ଜଣଙ୍କୁ ଲଗାଉଥିଲି ଆପଣ ଜାଣିଥିବେ ଏପରି ଗୋଟେ ନମ୍ବର ମଧ୍ୟ ଭୁଲ ହେଇଗଲେ ଆଉ କାହାକୁ କଲ୍ ଟି ଲାଗିଯାଉଛି ସେଥିପାଇଁ ଭୁଲ୍ ଟି ହେଇଗଲା ନା।
ଆଜ୍ଞା ବନ୍ଧୁ, ଛୋଟ ଛୁଆ କିଛି ଜାଣିନାହାନ୍ତି? ସେଥିପାଇଁ ଲଗେଇ ଦେଇେଇଛନ୍ତି ଆକୁ ତାକୁ ଆଉ।
ଆଜ୍ଞା, ସେ ଭୁଲ୍ ଟି ହେଇଗଲା ଆଉ।
ମତେ ମାନେ ଏବେ ସେ ଝିଅ କଣ କହୁଛି?
ବର୍ତ୍ତମାନ କହୁଛି କି ସିଏ ବୁଝିବାକୁ ଚେଷ୍ଟା କରୁନି କି ମୁଁ ସେ ପିଲାଟି ନୁହେଁ ବୋଲି ଆଉ ମୁଁ ଗୋଟେ ଏବେ ଚିନ୍ତା କିପରି ତାକୁ ବୁଝେ ମୁଁ ସେ ପୁଅ ନୁହେଁ ବୋଲି ଏବଂ ସିଏ ମୋ ନମ୍ବର ଟି ମଧ୍ୟ ସେଭ କରିଦେଇଛି। ମୋ ଘର ଲୋକ ଜାଣିବେ ମୁଁ ଏପରି ଏ କଥା ହଉଛି ଆଉ ତାପରେ ବହୁତ ଚିନ୍ତା ବଢିଯିବ ଆଉ କୁହନ୍ତୁ ବନ୍ଧୁ କିପରି ଗୋଟେ ସମାସ୍ୟ ର ସମାଧନ ଦିଅନ୍ତୁ ସମସ୍ୟାର।
ଆପଣ ନହେଲେ ଗୋଟେ କାମ କରିବେ ଏଆ ସେ ନମ୍ବର ଟା ଆପଣ କହିବେ କି ଏ ନମ୍ବର ଟା ମୋର ହଜିଯାଇଛି କିମ୍ବା ଏଇ ନମ୍ବର ଟି କିଏ ଗୋଟେ ନେଇଯାଇଛି ମୋବାଇଲ ଟା ଚୋରି ହେଇଛି କହିକି ଗୋଟେ ବାରେଇଦେବେ ଆଉ।
ହଁ, ଆଜ୍ଞା ଏଇଟା ଗୋଟେ ବହୁତ ସୁ ଶୁ ଭଲ ଉପାୟଟେ ଦେଲେ ବନ୍ଧୁ ଏଇ ଉପାୟଟିକୁ ମୁଁ ବ୍ୟବହାର କରି ତାଙ୍କ ଠାରୁ ଦୁରେଇ ପାରିବି ଆଜ୍ଞା ମୁଁ। ସେଇପରି ଭାବୁଥିଲି।
ଆଜ୍ଞା।
ହୁଁ।
ସମ୍ମାନ ସହିତ କଥା ହେବେ ଆଜ୍ଞା।
ଆଜ୍ଞା।
ତାହେଲେ ଆପଣ ତାକୁ କହିଦେବେ କି ମୋ ମୋବାଇଲ ଟା ଚୋରି ହେଇଯାଇଛି।
ଆଜ୍ଞା।
ଆଉ ଏଥିପାଇଁ ଫୋନ୍ ରେ ବି ପାଶୱାର୍ଡ ନଥିଲା ତ ସେଥିପାଇଁ ମୋବାଇଲ ଟି ଇସନ କିଏ ନେଇକି ଫୋନ କାହା କୁ କରିଛି ମୁଁ ଜାଣିନି ଯଦି ମୁଁ ତରକୁ କି କିଛି ସିଏ ବ୍ୟବହାର କିଛି ଖରାପ କରିଛି ତ ଗୋଟେ ସାନ ଭାଇ କି ବଡ ଭାଇ ଭାବି କ୍ଷମା କରିଦେବ।
ଆଜ୍ଞା ବନ୍ଧୁ, ବନ୍ଧୁ ଆପଣ ଠିକ ବିଚାର ଟି କହିଲେ ଏବଂ ଆପଣ ବୋଧେ ଏଇଭଳି ମାନେ ଅବସ୍ଥାର ସମ୍ମୁଖୀନ ହେଇଛନ୍ତି ବହୁତ ସମୟରେ ବୋଧେ? ସେହିପରି ଆପଣ ଏପରି କହୁଛନ୍ତି।
ଆଜ୍ଞା।
ଆଜ୍ଞା ବନ୍ଧୁ ସେଇପରି ସେହିପରି ମୁଁ ପ୍ରତିତ ହଉଛି। ଆଜ୍ଞା ବନ୍ଧୁ, କୁହନ୍ତୁ କୁହନ୍ତୁ
କୁହନ୍ତୁ ବନ୍ଧୁ?
ବନ୍ଧୁ ପାଲା ଆପଣ ଦେଖନ୍ତି? ଯାତ୍ରା ଦେଖନ୍ତି?
ଆଜ୍ଞା ବନ୍ଧୁ ନିହାତି ସବୁ ଦେଖୁ।
ହଁ, ଆଜ୍ଞା ଯାତ୍ରା ଆପଣ ଦେଖିଛନ୍ତି ସେ ଯୋଉ କଳାକାର ମାନେ ସେ ଯୋଉ ଏପରି ଯୋଉ ପ୍ରତିକ୍ରିୟା ପ୍ରକାଶ କରନ୍ତି ଏ ସେ ଯୋଉ ଯାତ୍ରାରେ ଚତୁଦିଗ ବୁଲନ୍ତି। ସେ ସେଷ୍ଟେଜ ମଧ୍ୟ ରେ ସେ ସେଇଟା ମୋତ ବହୁତ ବିରକ୍ତ ଲାଗେ।
ଆଜ୍ଞା ଆଜ୍ଞା ବନ୍ଧୁ ଯାତ୍ରା ସେ ପର୍ଥାସ ପଡ଼େ।
ଆଜ୍ଞା।
ସେ ଯୋଉ ସାଉଣ୍ଡୁ।
ଆଜ୍ଞା।
ଡେରେ ନେରେ ନା ଭାଇ, ଆପଣ ବୋଧେ ଯାତ୍ରା କରନ୍ତି?
ଆପଣ ଗୋଟେ କଳାକାର ବୋଧେ ଜଣା ପଡୁଛି?
ଗେସ୍ ହେଇକରି କହେ, କାରଣ ମୁଁ ମଧ୍ଯ ଗ୍ରାମର ଯାତ୍ରାରେ ମଧ୍ୟ ଭାଗ ନିଏ ଏବଂ ଆଁ ବଢିଆ ଭଲ ଅଭିନୟ ମଧ୍ୟ କରେ ବୋଲି, ଗ୍ରାମର ଲୋକମାନେ କହନ୍ତି।
ଆପଣ କିଏ ଡାଇଲଗ ଯଦି ଶିଖିଛି ଆମକୁ ଟିକେ ଜ କହିବେ କି?
ଆଜ୍ଞା। କୋଉ ଡାଇଲଗଟିଏ ଶୁଣିବେ କହୁନାହାଁନ୍ତି?
କହୁନାହାଁନ୍ତି ଗୋଟେ, ଭଲ ଡାଇଲଗ ଭିଲିଆନର।
ଆଏ ମୁଁ ସେପରି ଭିଲିଆନ ହ କିଛି ବିଶେଷ ମନ ନାହିଁ। କାରଣ ମୁଁ ବିଭିନ୍ନ ଦ ବିଭିନ୍ନ ବିଭି-ବିଭିନ୍ନ ସମୟରେ ବିଭିନ୍ନ ଆ ସମୟରେ ବିଭିନ୍ନ ଅଭିନୟର ଆ ରେ ମୁଁ ଅଭିନୟ କରେ ଏବଂ ବିଭିନ୍ନ ଅ ନା, ଲୋକଙ୍କର ବି
ଜର ସେୟା ମୁଁ-ମୁଁ କିଛି କି ଟିକେ ଅଭିନୟ ଶୁଣିବାକୁ ଚାହେଁ, ତେବେ ଶୁଣାନ୍ତୁ?
ମୁଁ ଯେହେତୁ ମୁଁ କଳାକାର, ବିଭିନ୍ନ ସମୟରେ ବିଭିନ୍ନ
ଆଜ୍ଞା। ଆପଣଙ୍କର ଯୋଉ କମେଡି ସି ନ୍, ହିରୋ, ଭିଲିଆନ ସବୁ ରୋଲ୍ କରନ୍ତି।
ଭିଲିଆନ୍ ଭଳି ମୋର ସେପରି କିଛି ମନ ନାହିଁ। ଆଉ ଆଜ୍ଞା ଆଜ୍ଞା। ମୁଁ ସେପରି ମନ ରଖେିନା କାରଣ ବର୍ଷ ସବୁର ମୋର ଚଉତିରିଶଟା କଲ୍। ସମସ୍ତେ ଆଜ୍ଞା।
ଆଜ୍ଞା।
ସେହିପରି
ଆପ-ଆପଣଙ୍କ କୋଉ ବହିଟା ସବୁଠାରୁ ସୁପରହିଟ୍ ହୁଏ?
ଆ-ଆଉ ଗୁପ୍ତ ସମ୍ପର୍କଟା ଆମର ବହୁତ ଦିନ ଚାଲିଲା
ଗୁପ୍ତ ସମ୍ପର୍କଟା ଭଲ ସୁପରହିଟ୍ ହେଇଯାଏ।
ଆଜ୍ଞା, ଆପଣଙ୍କର କଣ ଆଜ୍ଞା। ଲୋକ ପସନ୍ଦିତା ସେଇଟା। ଆଜ୍ଞା, ଗୁପ୍ତ ସମ୍ପର୍କଟା ହୁଁ, ସାଇ ଲେଖକ ମୁଁ ନଥିଲି, ମୋ ଜେଜେ ଯେତେବେଳେ ମରି ବାକୁ ଯାଉଥିଲେ ସେ କହିଲେ କି, ଗୋଟେ ଯାତ୍ରା ଲେଖିବି ଯୋଉଟା ତୋ ଭବିଷ୍ୟତ ଅନ୍ଧାରରୁ ଅଲୋକକୁ ନେଇଯିବ। ସେଇ ଯାତ୍ରାଟି ସିଏ ଲେଖିଥିଲେ, ଆଉ ସେଇ ଯାତ୍ରାଟି ବହୁ ବର୍ଷ ଧରି ଚାଲି ଆସିଛି ଏବେ ଆଉ ସେ ଲେଖାର, ସେ ଲେଖାଟି ଅମର ହେଇ ରହି ଯାଇଛି ମୁଁ
ଆଜ୍ଞା। ତାହେଲେ ଆପଣ ବି ଗୋଟେ କଳାକାର, ଆଉ ଆପଣଙ୍କ ଭାଇ ବି ଗୋଟେ କଳାକାର।
ଆଜ୍ଞା। ଆମ-ଆମ ଏଇଟା ପାରମ୍ପାରିକ। ସେ ବହୁ ବର୍ଷରୁ ଆମ ଜେଜ ପୂଜା ଏବଂ କସି ବହୁତ କଳା ସେଗୁରା କାହିଁକି କଳାକୁ କୁହନ୍ତି ଆଉ ପ୍ରକାଶ କରିପାରିବେନି ସେଥିପାଇଁ ମୁଁ ମଧ୍ୟ କଳା ହେଇଗଲି।
ଆଜ୍ଞା।
ହୁଁ। ଖୁବ୍ ଖୁସି ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇ ବନ୍ଧୁ। ଆଉ ମୋ କଳାଗୁଡିକ ଆଜି ଯାଏଁ ତ କିଏ ବୁଝିପାରିଲେନି, ଆପଣ ତ କଳାରେ ଭିଜିଛନ୍ତି, ଯେହେତୁ ଆପଣ ମଧ୍ୟ ମଧ୍ୟ ଗୋଟେ କଳାକାର।
ଆରେ ବନ୍ଧୁ, ଆପଣଙ୍କୁ ଯଦି ଏ ବର୍ଷ ଏଥରକ ଯଦି ଆପଣଙ୍କ ଯାତ୍ରା ପଡିବ ଆମକୁ ନିଶ୍ଚିନ୍ତ ଜଣାଇବେ, ଆମେ ନିଶ୍ଚିିତ ଆପଣଙ୍କ ରୋଲଟିଏ ଯିବୁ ଦେଖିଆକୁ।
ଆଜ୍ଞା, ଆପଣ ନିଶ୍ଚିନ୍ତ ଆସିବେ। କାରଣ ଆମ ଯାତ୍ରା ମଧ୍ୟ ବହୁତ ଖୁବ୍ ଭଲ ହୁଏ ଏବଂ ବର୍ଷରେ
ଆଜ୍ଞା।
ଆଜ୍ଞା। ମୁଁ ଭାବୁଛି ଆଶା କରୁଛି ଏ ବର୍ଷ ଏ ବର୍ଷ ରେକର୍ଡ କରିବ ଆମ ଯାତ୍ରା ଆମ ଯାତ୍ରା ଆମ ଯାତ୍ରା। ଆମ ଯାତ୍ରା ଆମ ଯାତ୍ରା ଆମ ଯାତ୍ରା ହେଇ ହେଇ ଆଇଲା।
କଣ ବୋଧେ ଭାବିଲେ ଭାବୁଛି ତାକୁ ଏଇ ଯା ତ୍ରା ଆପଣ ଗୋଟେ କହୁଛନ୍ତି।
ଏଟା ତ ମୁଁ ମୁଖ୍ୟ ଥିଲି ଲେଖକ ଏବଂ ପରିଚାଳକ।
ଆଜ୍ଞା। ଆପଣ ତଥାପି ଆପଣ ବୋଧେ କେଇଟା ବହି କଲେଣି?
ହୁଁ ମୁଁ ମଧ୍ୟ ଆପଣଙ୍କୁ କହୁଛି ବର୍ଷ ଚଉତିରିଶ ବହି ମୁଁ ବାରଶ ଖଣ୍ଡେ ବହି କରି ସାରିଲିଣି।
ଆଜ୍ଞା।
ଆଜ୍ଞା ମୁଁ ତ ସେଇଭଳିଆ ଭାବୁଛି।
ଆଜ୍ଞା ଆପଣ କେଟା ବହି କହୁଛନ୍ତି?
ଆପଣ ଆପଣଙ୍କର ବି କଳା ଆସ ମୁଁ ଭାବୁଛି ସେଇଭଳି ଆପଣଛବେ ଆପଣ ଗୋଟେ ବଳିଡେ ଦେଇପାରି।
ଆଜ୍ଞା ଆଜ୍ଞା।